ହାଲୋ ହାଲୋ। ହଁ ଭାଇ ମୋ କଥା ଶୁଭୁଚି ତୁମକୁ, ମୋ କଥା ଶୁଭୁଚି ତୁମକୁ?
ତମେ କଣ କରୁଚ?
ଭାଇ ମୋତେ ଜୋରେ ଥଣ୍ଡା ହେଇଯାଇଚି ତ କାଶ ହଉଚି ଆଉ କଣ କରିବି ଏଇଠି ବସିଚି।
ତମକୁ କହୁଥିଲି ଔଷଧ ଟା ଆଣିବାକୁ ତମେ ଔଷଧ କଣ ପାଇଁ ଆଇଁଲନି?
ହଁ ଔଷଧ ଆଣିଥିଲି ମେଡିକାଲ ଯାଇଥିଲି ଅଳ୍ପ କିଛି ଆଣିଥିଲି ଆଉ ଟିକେ ଥଣ୍ଡା କମିଯାଇଚି ଆଉ ଅଳ୍ ପ ବହୁତ୍ କମ୍ ଅଛି ତ ଥଣ୍ଡା ଆଉ ସେ ବି ଯେତିକି ଅଛି କମିଯାଉ ଔଷଧ ଖାଇଲେ।
ତମେ ସଞ୍ଜବେଳେ କଣ୍ ଖାଇଥିଲ?
ହଁ ଭାଇ ମୁଁ ଆଜି ସନ୍ଧ୍ୟାବେଳେ କ୍ଷୀର ଆଉ ହର୍ଲିକ୍ସ୍ ପିଇିଥିଲି। ଆଉ ତୁମେ ଆଜି ସନ୍ଧ୍ୟାବେଳେ କଣ ଖାଇଥିଲ?
ମୁଁ ସନ୍ଧ୍ୟାବେଳେ କଣ ଖାଇବି ଯାଇଥିଲି ସେ ପୋଲ ଆଡେ ଯାଉଚି ଯିବି କଣ୍ ଗୋଟେ ଖାଇବାକୁ ବାହାରଥିଲି ବର୍ଷା ତ ଆଇଲା ସିଦି ଖାଇକି ଆଇଲି ଆଉ
ଖାଦ୍ୟ ଛାଡିବେ କିନ୍ତୁ ଖାଦ୍ୟ
ନା କଣ କରିବା ଆମର ଫେରିକି ଆଇଲି ଆଉ ଯାଇଥିଲି ଆଉ କଣ ଦେଖିଲି ଫେରିକି ଆଇିଲି। ବୁଝିଲେ।
ହୁଁ।
ଆଉ ତଥାପି ମୁଁ ବରା କଷା ଖାଇଥିଲି ଆଉ ଗୋଟେ ପିଆଜି ଖାଇଥିଲି। ତଥାପି କଣ ମନ ହେଲା ଆଉ ଗୋଟେ ଦୋକାନ ପଇଲା ବାଟରେ
ହଁ।
ଖାଇ ଖାଇଦେଇକି ଆସିଲି ଆଉ ଭାବୁଥିଲି ତମ ପାଇଁ ଆଣିଥାନ୍ତି ଫୋନ୍ ଟେ ଲଗେଇଥାନ୍ତି ଏ ତ ବ ବର୍ଷା ତ କିଛି କରେଇ ଦେଲାନି ଆଉ। ତର ମୁଁ ପଳେଇ ଆଇଲି ମୁଁ ଚାଲି ଚାଲି ଘରକୁ ପଳେଇବା ଆଉ। ହେଁ -ହେଁ -ହେଁ। ହେ।
ଯାର ଇଚ୍ଛା ଥିବ ନ ପଚାରି ଯା ଯାହାର ଇଚ୍ଛା ନଥିବ ସେ ଗୋଟା ନପଚାରିକି ଆଣି ପାରିଥାନ୍ତେ ବୁଝିଲେ।
ଆ ତମେ ପା ଗୋଟେ କଣ କହୁଥିଲ କରିବ ବୋଲି ବା ମିଲୁ ମିଲୁ ତମେ ଗୋଟେ କଣ୍ ପା
ନା ନାଇଁ ମିଲୁ ମିଲୁ ବା ମନାକଲା। ମିଲୁ କହିଲେ ନାଇଁ ଥାଉ ମିଲୁ ମନା କଲା କହିଲା ନାଇଁ ମିଲୁ ପା ମନା କଲା କହିଲା ନାଇଁ ଥାଉ କାଲି କରିବା ବୁଝିଲେ।
ଓହୋ ମିଲୁ ମ ମନା କଲା ଆଜି ଆଁ
ଆଜି ବର୍ଷା ତୁମ ଆଡେ ହଉଚି ଏବେ ଆମ ଆଡେ ବର୍ଷା ସହିତ ପ୍ରବଳ ଘଡଘଡି ମଧ୍ୟ ମାରୁଚି।
ହଁ ହଁ ତମ ଆଡେ ତ ମାରୁଚି ଆମ ଆଡେ ଯଉ ମାରୁଚି ଟିକେ ବେଶୀ। ଆଉ ରାତି ପାଇଁ କଣ ରନ୍ଧନ ପ୍ରସ୍ତୁତ କିଛି?
ଭାଇ ଆଜି ରାତିରେ ଆମର ପିଠା ସହିତ ଏଁ ଆଳୁ ଆଉ ଟମାଟର କ ମାନେ ତରକାରୀ ଆଉ ଚକୁଳି ପିଠା। ଆଉ ତୁମର?
ଆ ହଁ ଆମର ରୁଟି, କ୍ଷୀର ଆ ଆମ ମତେ ଫୋନ୍ କଲେଣି ତମେ ମିଲୁ ସାଙ୍ଗ।
ହଁ ଆମ ମିଲୁ ସାଙ୍ଗ ତୁମକୁ ଫୋନ କରିଥିଲେ କଥା ହବା ପାଇଁ ଏମିତି କରିଥିବେ ଆଉ ଯେହେତୁ ମୁଁ ତମ ସ ସହିତ କଥା ହଉଚି ତୁମେ ତ ଏବେ ଲଗେଇ ପାରିବ ନାହିଁ ସିଏ ତାଙ୍କର କଥା ହେବା ପାଇଁ ଲଗେଇଥିବ ବୁଝିଲ।
ହଁ ହଁ ତମକୁ ଲଗେଇଥିଲେ କି?
ହଁ ମତେ ବି ଲଗେଇଥିଲେ ମୁଁ ତାଙ୍କ ଫୋନ୍ ଟିକୁ କାଟି ଦେଇଚି।
ଆଚ୍ଛା ଆଚ୍ଛା ବହୁତ୍ ଭଲ କଲେ ଫୋନ୍ କାଟିଦବା ହିଁ ଭଲ ମାନେ ଆଉ ତାହେଲେ ବର୍ଷା କଣ ଏ ବର୍ଷା ଲଘୁଚାପ ବୋଧେ ହେଇଚି।
ଭାଇ ଆପଣ ଜାଣିଚନ୍ତି କି ଭାଇ ଆପଣ ଜାଣିନାହାନ୍ତି ଓଡିଶା ଏଥର ବହୁତ ମାତ୍ରାରେ ବର୍ଷା ହେଉଚି ଲଘୁଚାପର ସୃଷ୍ଟି ହେଇଚି ଯାହାଫଳରେ ଓଡ଼ିଶା ଆଉ ମାନେ ଚାଷର ବିଲ ଚାଷ ରେ ଲୋକ ମଧ୍ୟ ବହୁତ ଚିନ୍ତିତ। ସେପଟେ ଖରା ହେଲେ ବି ଚିନ୍ତା କରୁଛନ୍ତି ସେଟେ ଅଧିକ ବର୍ଷା ହେଲେ ବି ଚିନ୍ତା କରୁଛନ୍ତି ଅଧିକ ବର୍ଷା ବର୍ଷା ହେବା ଦ୍ଵାରା ବର୍ଷ ଅଧିକ ବର୍ଷା ବର୍ଷା ଯଦି ହବ ଲୋକମାନେ ଏଇନା ରୁଆପୋତା ଆରମ୍ଭ କରିିପାରିନି। ରୁଇବେ କେମତି ପୋତିକି ରୁଆ ରୁଆ କେମିତି କରିବେ ଏ ମାନେ ଯୋଉ ରୁଆ କାମ ପୋତା କାମ କେମିତି କରିବେ। ସେଥିରେ ଟିକେ ଅଧିକା ପାଣି ହେଲେ ଯୋଉ ଚା ଯୋଉ ଇଏ ନଷ୍ଟ ହେଇଯିବ ନା। କଣ କହିଲ ଧାନ ଯୋଉ ଇଏ ଗୁଡା ସବୁ ନଷ୍ଟ ହେଇଯିବ ତ ସେ ସେ କେମିତି କରିବେ ବୁଝିଲ।
ହଁ ଠିକ୍ କଥା ଆଉ ତୋମ କଣ କହୁଛି ମୋ ହଁ, ଚାଷୀ ଯୋଉ ମାନେ ଚାଷୀ ଏନ୍ତର ଖୁସି ତ ତା ବିଷୟରେ କଣ ତ ଟିକେ କୁହନ୍ତୁ।
ଆ ଚାଷୀ ଭାଇ ମାନେ ବହୁତ ଖୁସି, ଚାଷୀ ଜାଣିନାହାନ୍ତି ଚାଷୀ ଆମେ ହେଲେ ପ୍ର-ପ ମାନେ କଣ ସବୁଦିନିଆ ଚାଷ ସେ ଆମେ ଯୋଉଟା କୁହଛୁ, ଆମର ବାର ମାସରେ ଯେତିକି ଯେମ ଯେସ ଯୋଉ ଯୋଉ ଯୋଉ ଯୋଉ ଋତୁରେ ଯୋଉ ଯୋଉ ଚାଷ ହୁଏ। ଆମର ହୁଏ ଆମର ଧାନ, ମୁଗ, ଗହମ, କୋଳଥ ଅ, ଇଏ ସବୁ ସବୁ ଚାଷ ଆମ ଘରେ ହୁଏ ହେଲା, ଏମିତି କୋଉ ଚାଷ ନାହିଁ ଯେ ଆମ ଘରେ ହୁଏନି। ଆଉ ଯୋଉ କହୁଚ ଚାଷ ସେ କେମିତି କଣ ଖୋଜୁଚ ଖରା ହେଲେ ଚାଷୀ ମନ ଦୁଃଖ। ବର୍ଷା ହେଲେ ବି ଚାଷୀ ମନ ଦୁଃଖ। ତ ଯୋଉ ବ-ବାତ୍ୟା ହେଲେ ବି ଚାଷୀ ମନ ଦୁଃଖ। ବନ୍ୟା ହେଲେ ବି ଚାଷୀ ମନ ଦୁଃ ତ ଠିକ ସମୟରେ ଯଦି ସବୁ ଠିକ୍ ହେଲା ତାହେଲେ ଚାଷୀ ମନ ଖୁସି। ଧର ଧାନ ଉତ୍ପାଦନ ଅଧିକା ହେଲା ଚାଷୀ ଜାଣି ଦେଖ ଯଦି ଏଇନା ସେମାନେ ବୁ-ବିଲରେ ଏତେ ଟଙ୍କା ଖର୍ଚ୍ଚ କରିବେ, ବହୁତ ପଇସା ଖର୍ଚ୍ଚ କରିବେ। ତ ଯଦି ଲାଭ ପାଇବେନି, ତାଙ୍କ ଚାଷୀ ଯେହେତୁ ଏତେ ଖ ଖଟିଚନ୍ତି ମାନେ ତାଙ୍କ ଯେତିକି ପରିଶ୍ରମ ବିଲରେ ଦେଇଛନ୍ତି ଯଦି କିଛି ଉତ୍ପାଦନ ବିଲରୁ ପାଇବେନି। ତାଙ୍କ ମନ ବହୁତ ଦୁଃଖ ହବ ନା ନାଇଁ। ଭାବ, ତ ସେ ଯଦି ହଁ ତ ଯ-ଯଦି ଠିକ ସମୟରେ ଠିକ ସବୁ ହେଲା ତାହେଲେ ସେମାନେ ଖୁସିରେ ରହିବେ।
ନିଶ୍ଚିିତ, ଆଉ ଗୋଟେ କଥା ଆଉ ଗୋଟେ କଥା ପଚାରୁଚି। ବନ୍ୟା ବଉତ ଉଁ, ବହୁତ ବର୍ଷ ହବ ମୁଁ କାଇଁ ଆଉ ଦେ ଖିବାକୁ ମାନେ ପାଉନି, ତଥାପି କଣ ବନ୍ୟା ହଉନି ମାନେ ତା କାରଣ କଣ ପାଇଁ?
ଯୋଉ ରାୟଗଡାରେ ସବୁ ଓଡିଶାରେ ପ୍ରାୟତ ଏବେ ବନ୍ୟା ହ- ନହବାର କାରଣ ହେଲା ଏଇଆ କି ଉଁ, ଯୋଉ ଏଡି ରାୟଗଡା ପାଖରେ ଛ- ସରି ଛତିଶଗଡ ପାଖରେ ଗୋଟେ ଇଏ ଯୋଉ ଇଏ କରିଦେଇଛି କଣ କହିଲ? ବନ୍ଧ ହେଲା ଡ୍ୟାମ୍ ରେ ଯୋଉ ହୀରା ଯୋଉ ଯେମତି ବନ୍ଧ, ତ ସେଉଠୁ ବନ୍ଧ ସେ ବନ୍ଧ ଦ୍ଵାରା ସେ ସେଥିରେ ପାଣି ସେପଟେେ ନେ ରଖିଦଉ ସେପଟେ ସାଇଡ୍ ର ପାଣି ଛ ସେପଟେ ଆମ ଏପଟେ ପାଣି ଅ, ଷ୍ଟ୍ରକ୍ ରହିଯାଉଛି ହେଲା। ଓ ତାପରେ ଯୋଉ ଅଧିକା ମାତ୍ରାରେ ବର୍ଷା ଆସୁଛି ଲ-ଗାଁ ଗହଳିରେ ଯୋଉ ତଳିଆ ଅଞ୍ଚଳ ଲୋକ ସବୁ ଯୋଉ ଅଛନ୍ତି। ସେଠି କେମିତି ପାଣି ପସେ, ସେମାନେ ତଳିଆ ଅଞ୍ଚଳ ଲୋକ ତ ତଳ ମାନେ ଦେଖ ମୋ ମାମଁ ଘର ବି ସେଇ ତଳ ସାଇଡ଼ରେ ଯାଉଚନ୍ତି। ତାଙ୍କର ବିଲ ପାଣି ଯୋଉ ସେପଟ ପାଣି ମାଡ଼ିଗଲେ ତାଙ୍କ ଆଗପଟେ ପାଣି ପଛପଟେ ପାଣି ମାନେ ପଛପଟେ ତାଙ୍କ ବି ପାଟ ପାଣି ପଶିଯିବ। ଏପଟେ ଗାଁ ପଟେ ଯୋଉ ସାମ୍ନା ପଟେ ତାଙ୍କ ଗେଙ୍ଗୁଡି ନଈ ପା-ପାଣି ପଶିଯିବ। କିନ୍ତୁ ଆମ ଏପଟେ ଆମ ବିରୂପା ନଈ ଯେତେ ବଢ଼ିଲେ ବି ପାଣି ଆମ ଦୁ-ଘର ଦୁଆର ଯାଙ୍କେ ଆସିପାରେନି। କାହିଁକି କହିଲେ? ଆମ ଘର ଠାରୁ ଆମ ବନ୍ଧ ଦି ଦି ହାପ୍ କି ଯୋଉ ଦେଢ କିଲୋମିଟର ପାଖାପାଖି। ତ ସେ ସିଏ ଅ, ଯୋଉ ଆମ ବନ୍ଧ ଟା ବହୁତ ଉଞ୍ଚା ହେଲା। ତାକୁ ନଈ ପାଣି ପ୍ରାୟ ଆସେ ଆମ ବନ୍ଧ ଛୁଏଁ, କିନ୍ତୁ ବନ୍ଧ ଉପରୁ ତଳକୁ ଆସିନି କେବେ ବୁଝିଲ।
ହୁଁ।
ତ ଯେବେ ବି ଆଉ ଯୋଉ ପାଣିଟା ପଶେ ଆମ ଯୋଉ ଦୁଇ ହଜାର ତିନି ଚାରି ମସିହା ବେଳକୁ ଯୋଉ ବା ସେ ଥରେ ହେଇ ଥରେ ଯୋଉ ବନ୍ୟା ହେଇଥିଲା ସେ ବନ୍ୟା ଉଁ, ପାଟ ପାଣି ପଶେ, ମାନେ ବିଲ ଆମ ସନି ତୋଟା ପଛେ ଯୋଉ ଗେଙ୍ଗୁଟି ଛୋଟ ଗେଙ୍ଗୁଟି ବା ଛୋଟ ଗେଙ୍ଗୁଟି ନାଇଁ, ଏ ଛୋଟ ଗେଙ୍ଗୁଟି ଟା ବଢିଯାଏ, ସେପଟ ପାଣି ଆସି ପଡ୍ ଶେ। କିନ୍ତୁ ଆମ ବିରୁପା ପାଣି ଏପଟେ ପଶେନି। ବୁଝିଲ, କିନ୍ତୁ ଆମେ ମୁଁ ଯା ହଉ ମୁଁ, ମୁଁ, ମୁଁ ଜନ୍ମ ହେଲା ପରେ ବି ମଧ୍ୟ ମୁଁ ଥରେ ବନ୍ୟା ଦେଖିଛି। ଏବେକା ସମୟରେ ପିଲାମାନେ ବନ୍ୟା କଣ ଜାଣିନଥି ଥିବେ, କିନ୍ତୁ ମୁଁ ବନ୍ୟା ଦେଖି ଛି, ସେ ସେ ସମୟରେ ମାନେ ବନ୍ୟା ର- ହେଲେ ଯୋଉ ଖୁସି ଭାଇ ବିଶ୍ୱାସ କରିବେନି। ମାନେ କୁଲ୍ ଛୁଟି ବ-ଯୋଉ ରିଲିଫ ମିଳୁଥିଲା, ରିଲିଫ ରେ ବିଭିନ୍ନ ପ୍ରକାର ଲାଇଟି
ଶୁଣନ୍ତୁ, ତୋମେ ହଁ ମୋ କଥା ଟେ ଶୁଣନ୍ତୁ, ଅ, ଅ, ହଁ ଯୋଉ ବୁଝିପାରୁଛନ୍ତି ନା, ହଁ ତୋମେ ଯା ହଉ ବହୁତ କଥା ଜାଣି ଝିଅ ସବୁଠୁ ଭଲ କିନ୍ତୁ ମୋ କହିବା କଥା ଆଉ ଗୋଟେ କଥା କହିବ କଣ ଭୁଲିଗଲି ମତେ ମୁଁ ତ ରୁଅ କହିକି ତ ଭୁଲିଗଲି ଆଉ ହଉ ତମେ ସେଇ ଯାହଉ ବହୁତ କିଛି ଜାଣିଛ ସେଠି ତମେ ବହୁତ କିଛି ଜାଣିଛ ମାନେ ସବୁ କଣ ତମେ ବୁଢୀ ମା ମାନେ ନା ଜେଜେ ମା ମାନେ। ସବୁ କହିଛନ୍ତି ନା ତମେ କିଛି ଏଗୁଡା ଦେଖିଛ ଛୋଟବେଳେ।
ଶୁଣ ଭାଇ ମୁଁ ଯେତେବେଳେ ବହୁତ ଛୋଟ ହେଇଥିଲି ମୋ ସମୟରେ ବନ୍ୟା ମଧ୍ୟ ଆସିଥିଲା ବୁଝିଲ।
ହୁଁ।
ମୋ ସମୟରେ ଯେତେବେଳେ ବନ୍ୟା ଆସିଥିଲା ତା ମୁଁ ବନ୍ୟା କୁ ଉପଭୋଗ କରିଥିଲି ମୋ ମାନେ ମୋ ହିସାବରେ ମୁଁ ଜାଣିଛି କେମିତି କଣ ମତେ କହିନାନ୍ତି ମୁଁ ଛୋଟବେଳେ ଯଉ ଛୋଟ ଛୋଟ ଶ୍ରେଣୀରେ ପାଠ ପଢ଼ୁଥିଲି ମୋ ବହିରେ କିଛି ଥିଲା। ଆଉ ଯା ମୋ ଭାବନାରେ ମୁଁ ପାଠ ପଢୁଛି ହେଲା ଯେତେବେଳେ ଭାଇ ବିଶ୍ୱାସ କର ପରୀକ୍ଷାରେ କମବେଡ଼ ହଁ। ନାଁ ହଁ ଦୋଳ ଯଉ କଣ ହେଟା ନା ନା ନା ନା। ଏମିତି ମୁଁ କାରଣ ଗୋଟେ ଥର ବନ୍ୟା ମୁଁ ଦେଖିଛି ଦିଥର ଖଣ୍ଡେ ଦେଖିଛି ବହୁତ ଛୋଟ ହେଇଥିଲି। ତ ଘର ଲୋକ ଛାଡନ୍ତିନି ମତେ ଭେଳାରେ ବୁଲିବାକୁ କିନ୍ତୁ ଆମର ଗୋଟେ ଚାଳ ଘର ଥିଲା ବାରିପଟେ ତ ଚାଳ ଘରରୁ କୋଠାଘର ଯାକେ ଆସିଲେ ଆସିଲେ ଯାଇକି କୋଠାଘର ଆମ ଚାଳଘର ଠାରୁ କୋଠାଘର ଅ ଆସିଲେ ଉଠିକି ଦୂର ଦୂର ଜାଗା ହେଲା ତ ମୁଁ ଏ ଘରରୁ ସେ ଘରକୁ ଆସିଲା ବେଳକୁ ମତେ ପେଟେ ପାଣି ହେଇଯାଏ ଛାତିଏ ପାଣି ପୁରା ବୁଝିଲ ତ ଏତେ ପାଣିରେ ମତେ ଲାଗେ ମୁଁ ବୁଡିଯିବି। ତ ମତେ ଘର ଲଲୋକ ଛାଡ଼ନ୍ତିନି ବହୁତ ଛୋଟ ହେଇଥିଲି ମୋ ଭଉଣୀ ବି ମଧ୍ୟ ଥରେ ଦିଥର ବୁଡି ଯାଇଛି ସେ ବନ୍ୟାରେ ତ ଘର ଲୋକ ମତେ ଛାଡନ୍ତିନି ବଡ ହେଲା ପରେ ତ ଛାଡ଼ିଥାନ୍ତେ ଅଲଗା କଥା ଏବେ ଛୋଟ ଅଛି ହେବି ନା ହେବେ। ଆଉ ପ୍ରତିବର୍ଷ ତ ବୋଲି ହଁ ପ୍ର ପ୍ରତିିବର୍ଷ ତ ତ ବନ୍ୟା ଦେଖୁଛି ଯଉ ବାତ୍ୟା ଦେଖୁଛି କିନ୍ତୁ ବନ୍ୟା
ପ୍ରତିବର୍ଷ ତମେ ବନ୍ୟା ଦେଖୁଛ ଆଁ ଯାହଉ ତମେ ଦେଖିପାରୁଚ।
ବାତ୍ୟା ଦେଖୁଛି ତ।
ହଁ ପ୍ରତିବର୍ଷ ବାତ୍ୟା ଦୋଷ ହଁ ବାତ୍ୟା ଟା କାଇହିଁ ଟିକେ ହଉଛି ବନ୍ୟା ଆଉ ନାହିଁ ବାତ୍ୟା ଟା କିନ୍ତୁ ହଉଛି ନୁହଁ କି?
ବାତ୍ୟା କେମିତି ହବନି ଦେଖ ଜେମତି ଲୋକମାନେ ଅଧିକ ମାତ୍ରାରେ ଗଛ କାଟିଲେ।
ହୁଁ।
ହେଲା କଥା ନ ଶୁଣିକି ସରକାର ବି କହୁଛନ୍ତି ରୋକୁଛନ୍ତି ଗଛ କାଟନି। ଏକ ଦଣ୍ଡନୀୟ ଅପରାଧ ଲୋକ ନାଇଁ ନାଇଁ ସରକାର ନୁହ ଲୋକମାନେ ଆଉ ଗୋଟେ ଇଏ ଗୋଟେ ଜଙ୍ଗଲ କାଟନ୍ତି ଗଛ କେତେବେଳେ ଧର ଦେଖ ଗୋଟେ ଉ ଗୋଟେ ସଡକ ତିଆରି ନିର୍ମାଣ କରିବା ପାଇଁ ଯଦି ଗୋଟେ ଲୋକଙ୍କ ସୁବିଧା ପାଇଁ ଯଦି ବାଟ ମଝିରେ ଗୋଟେ ରାସ୍ତା ତିଆରି କରିବାକୁ ପଡୁଛି ସେ ମଝିରେ ଗୋଟେ ଗଛ ଅଛି। ତାହେଲେ ତାକୁ ନିହାତି କାଟିବା ଆବଶ୍ୟକ ବୁଝିଲ। ଯଦି ଆମର କିଛି ନିତ୍ୟନ୍ତ ଆବଶ୍ୟକ ନୁହଁ ଯଉଠି ଯୋଉଠି ଅନାବଶ୍ୟକ ଯୋଉଠି ଗଛର କିଛି କା କାଟିବା ଆବଶ୍ୟକ ନାହିଁ। ସେଠି ଯଦି ଲୋକ ଗଛ କାଟିବେ ସେଟାକୁ ଦଣ୍ଡନୀୟ ଅପରାଧ ଧରାଯିବ ଯେମିତି କି ଜଙ୍ଗଲ ବୁଝୁଛ ଜଙ୍ଗଲରୁ ବିଭିନ୍ନ ଲୋକମାନେ ଜାଣିଶୁଣି ଗଛ କାଟି ଦଉଛନ୍ତି ସେଠି ପଶୁପକ୍ଷୀ ମାନଙ୍କର ମଧ୍ୟ ରହେ ବାସସ୍ଥଳୀ। ସେମାନେ ଯେମିତି ରହିବାକୁ ଅସୁବିଧା ଆମର ଅମ୍ଳଜାନ ଅମଳ କାମ ନ ନବା ପାଇଁ ମଧ୍ୟ ବହୁତ ଅସୁବିଧା ହୁଏ। ବୁଝିପାରୁଛ ତ ତାପରେ ଫୁଲ ଫୁଲ ଶୁଣ ଟିକେ ଫୁଲ ଫଳ ଖାଇବା ପାଇଁ ମଧ୍ୟ ବହୁତ ଅସୁବିଧାର ସମ୍ମୁଖୀନ ହୁଏ ଫୁଲ ଜଙ୍ଗଲରୁ ଲୋକ ଆମେ ସିନା ଦୂରରେ ଜଙ୍ଗଲ ଏରିଆରେ ରହୁନି ଯୋଉମାନେ ଜଙ୍ଗଲରେ ରହୁଛନ୍ତି ଆଦିବାସୀ ଲୋକ। ପାଖାପାଖି ସେମାନେ ତ ଜଙ୍ଗଲରୁ ତାଙ୍କର ମାନେ ଗୁଜୁରାଣ ମେଣ୍ଟଉଛନ୍ତି ନା କାଠ ବିକିବେ। ଫୁଲ ଆଣିବେ କି ସେ ପତ୍ର ପତ୍ର ଯଉ ଯେ ଆବଶ୍ୟକୀୟ ପତ୍ର ହେଉ କି ଜାଳ ଜା ଜଳେଣୀ ରୂପ ତାକୁ ବିକନ୍ତି ମାନେ କିଛି ଔଷଧୀୟ ଗୁଣ ଯଉ ଔଷଧୀୟ ଗଛରୁ କିଛି ଆଣିକି ଶୁଖେଇକି ତାକୁ ବିକନ୍ତି ହଁ ତ ଲୋକ ତାଙ୍କର ଉପକାର ପାଉଛୁ ନା ନାଇ କିନ୍ତୁ ଆମେ ତ ସେମିତି କିଛି ପାଉନେ ନା। ତ ଆମ ଲୋକ ଟିକେ ବୁଝିବା ଦରକାର ହୁଁ କୁହନ୍ତୁ।
ତମେ ସିନା କଇବେ ମୁଁ କଇବା କଥା ଯୋଉ ସେ ଯୋଉ ଜାଳ ଆପଣ ବି କିଣନ୍ତି ସେ ତାଙ୍କଠୁ ସେଇ ଯୋଉ ଆମର ମାନେ କଣ କୁଅଁ ନ୍ତି ସେ ଯୋଉ କଇଲ ଏଇନା ବର୍ତ୍ତମାନ ଆଦିବାସି ଟୁ ଜାଳ ତମେ କିଣ?
ମୁଁ ମ୍ ହଁ ହଁ ମୁଁ ବି ତାଙ୍କ ଠାରୁ କିଣେ।
ଆଚ୍ଛା ଆଉ ଭଲ ତାର କଣ କେତେ ବିଡା ନିଅନ୍ତି? ମାନେ ବହୁତୁ ଶସ୍ତାରେ ତମେ ସିଏ ଦଉଥିବେ।
ନାଇଁ ନାଇଁ ନାଇଁ ବିିଡ଼ା ପଚାଶ ଏମିତି ଆଉ ତାଙ୍କ ଗୁଜୁରାଣ ନା ତାଙ୍କୁ ଯେତିକି ସିଏ ସକାଳୁ ଯାଇ ହାଣିବେ। ତାକୁ ସାଇଜି କରିବେ ଶୁଖେଇବେ ବିକିବେ ତ ତାଙ୍କ ହିସାବରେ ସେ ପଇସା ନେବେ ନା ବୁଝିଲ।
ଚ କରନ୍ତି ନୁଅଁ କି ଜଙ୍ଗଲରୁ ଯାଇକି କା
ହଁ ଜଙ୍ଗଲ ଆଉ ମହୁଲ ଜଙ୍ଗଲରେ ଆଦିମ ମୋ ଆଦିବାସୀ ସାଙ୍ଗ ଦିଟା ଯେତଳେ ମୁଁ ପଢୁଥିଲି ଯୋଉ କଲେଜ ରେ ସେ ତଳେ ମୋ ଆଦିବାସୀ ସାଙ୍ଗ ଦିଟା ତିନ ଟା ଥିଲେ। ସେ କୁହନ୍ତି ଆମର ସବୁ ମହୁଲ ଗୋଟେଇ ଯାଆନ୍ତି ମହୁଲ ଫୁଲ କେବେ ମାନେ ତାଙ୍କର ସବୁ ଉଁ ବର୍ଷ ସାରିଆ ଖାଦ୍ୟ ମହୁଲ ଆଣିକି ଶୁଖେଇକି ତାକୁ ଇଏ କରି ଖଆନ୍ତି ରଖିକି ହେଲା ବିକନ୍ତି ଲୋକ ବି ମହୁଲ ଫୁଲ ନେଇ ବହୁତ ଇଏ କରନ୍ତି।
ମହୁଲ ଫୁଲ କେବେ ସେ ଯୋଉ ଇଏ ପିଇଚ?
ନାଇଁ ନାଇଁ ମୁଁ କେବେ ପିଇନି।
ଆଉ।
ନାଇଁ ମୁଁ କେବେ ପିଇନି ନାଇଁ।
ଆଚ୍ଛା ଆଚ୍ଛା ବୋ
ଏଇଆ ସବୁ କଥା ଆଉ।
ବଉଳ ଫୁଲ ଦେଖିଚ?
ନାଇଁ ମହୁର ଫୁଲ ଦେଖିଚି ଏମିତି ଦେ ଖିଚି ଆଉ ମାନେ ମୋବାଇଲ ରେ ଦେଖିଚି କେବେ ରିଏଲରେ ଦେଖିନି ଆଖିରେ ଦେଖିନି କେବେ ତମ ସାଙ୍ଗ ମୁଁ ତମକୁ ଆଜି ଫୋନ କରିଥିଲି ନା ସାଙ୍ଗ ମୁଁ ଆଜି ବୋଧେ ତୁମକୁ ମନ ପକେଇ ମୋ ପଟୁ ଲଗେଇଚି ତୁମେ ମତେ ଲଗେଇନାହଁ।
ନିଶ୍ଚିନ୍ତ ମୋର ତ ମନର ନାହିଁ ଯାହା ହଉ ତମର ତ ମନ ମନ ରଖିଥିବାରୁ
ହଉ ହଉ ମୁଁ ଯା ହଉ ମୋର ମନ ପଡୁଚି ମୁଁ ସବୁବେଳେ ତୁମକୁ ଏମିତି ଫୋନ୍ ଲଗଉଥିବି। ତୁମେ ଲଗା ନକଲା ହଉ ମୁଁ ରଖୁଚି ଟିକେ ମତେ ଘରେ ଡାକିଲେଣି ଖାଇବା ପାଇଁଁ ଆଁ।
ହଉ ହଉ ହଉ ହଉ ହଉ।